ହାଲୋ।
ହୁଁ ହାଲୋ। କୁହ।
କଣ କରୁଚ?
କାଇଁ ପାଟି କରୁଚ।
କଣ କରୁଚ ହଁ କଣ କରୁଚ?
ମୁଁ ରୋଷେଇ କରୁଚି ଆଉ କଣ କରିମି। ଆମ ସ୍ତ୍ରୀଲୋଙ୍କର ତ ସେଇ ରୋଷେଇ କାମ ଆଉ।
କି ରୋଷେଇ କରୁଚ କି? କି ରୋଷେଇ କରୁଚ?
ରୋଷେଇ ଆମର ମାଛ ଆଜି ହଉଚି।
ଆଜି କି ବାରେ କି? ବୁଧୁବାରେ। ଅ ହଁ ମାଛ।
ମାଛ।
ପଠାଉନା ଗୋଟେ ଏକା ଏକା ଖାଇବ ନା କଣ।
ନା ସମସ୍ତେ ଖାଇବେ ଯଦି ଖାଇବେ ଆସୁନାହାନ୍ତି।
ହୁଁ ହୁଁ। ବଳକା ରହିବ ନା କାହା ଭାଗରୁ ଖାଇଁମି?
ବଳକା ବଳକା ଅଛି। ଭାଗର ସେଥିରେ କିଛି କ କଥା ନାହିଁ। ବସିକି ସାଙ୍ଗ ହେଇକି ଖାଇବ ଭାଗ ବୋଲି କିଛି ଜଣା ପଡିବନି।
ଅ ହଁ।
ଅଲଗା ଅଲଗା ଖାଇଲେ ଭାଗ ବାଣ୍ଟ କରିକି ଖାଇବ। ବସିକି ଗୋଟେ ଯାଗାରେ ଖାଇଲେ ସଇଲା କିଛି ଭାଗ ନାହିଁ।
ନା ଭାଗ ଗୋଟେ ଥିବ ନା ଆର ଗୋଟେ ତାର ଦିଟା।
ନା ସେମିତି କିଛି ନାହିଁ। ଏକା ସାଙ୍ଗରେ ବା ସାଙ୍ଗ ହେଇକି ଖାଇବା ସବୁ ଆଉ ସାଙ୍ଗ ମୋ ଭାଗ ଆଉ ଗୋଟେ ଓ ଦିଟାରେ କିଛି ନାହିଁ। ଖଣ୍ଡ ଅଧେ ଖାଇଲେ ବି ହେଇଗଲା।
ଅ ହଁ। ମୁଁ ମୋର ତ ବଡ ପେଟ। ଆମ ମୋର ଖଣ୍ଡେ ଦି ଖଣ୍ଡେ ହବନି ହଁ। ଖଣ୍ଡେ ଦି ଖଣ୍ଡ ହବନି। ଯାହା ହବ ଦି ଚାରି ଖଣ୍ଡ ଚାରି ପାଞ୍ଚ ଖଣ୍ଡ।
ଆଚ୍ଛା।
ଯେଦି ଦବ କୁହ ଯିମି ନହେଲେ ନାହିଁ।
କଂ କହିଲେ।
ମୁଁ କହିଲି ଦେବ ଯଦି କୁହ ଯିମି ନହେଲେ ନାହିଁ।
ହଁ ହଁ ଆରାମସେ ଆସ ଗାଧେଇ ପାଧେଇକି ପଳେଇ ଆସ।
ହଁ ହଁ ଗାଧେଇଲି ଆମର ତ ନଈ ଆଉ।
ନଈକି ଯାଉଚନ୍ତି ଗାଧିଇବା ପାଇଁ।
ହଁ।
ଆଚ୍ଛା।
ଆପଣ ଖୀ ପା ସକାଳୁ କଣ କରୀଥିଲ।
କଂ କହିଲେ।
ମୁଁ କଲି ସକାଳୁ କଣ ଖାଇଥିଲେ।
ସକାଳୁ ଖାଇଥିଲି ରୁଟି ଆଉ କାଙ୍କଡ ତରକାରୀ।
ହଁ ଏତେ ସକାଳୁ କାଙ୍କଡ଼ ତ ରାତିର। ଆଉ ରାତିର କାଙ୍କଡ଼ ତକାରୀ।
ହଁ ରାତିରେ କାଙ୍କଡ଼ ତରକାରୀ ରୁଟି ଥିଲା। ରାତିର ସକାଳୁ ଗା ଦେଇକି ଅଁ ସବୁ କାମ ସାରିକି ଉଁ ଠାକୁର ପୂଜା କରିକି ଖାଇଦେଲି ଆଉ।
ହଁ। ଭଲ ଆଉ ଭାଇ ଜନ୍ କଣ କରୁଚନ୍ତି।
ଯାଇଥିଲେ ବିଲ ଆଡେ ଯାଇଥିଲେ ବିଲରୁ ଆସିକି ଗାଧେଇକି ଏଇ ଘରକୁ ଗଲେ ଏବେ। ରୋଷେଇ ଆଜି ଟିକେ ମୋର ଲେଟ୍ ହେଲା ମୋର ଆଉ ସିଲେଇ ଟିକେ ଥିଲା ସିଲେଇ ଟିକେ ଥିଲା ସିଲେଇ ଟିକେ କରିଦେଲି। ହଁ। ସିଲେଇ ଏହି ଶଇଲା ଟିକେ ଆହୁରି ବି ସିଲେଇ ଅଛି।
ଚାରିଆଡୁ ବିଜନେସ। ନା କଂ ଚାରିଆଡୁ ବିଜନେସ ତୁମ ବି ଚାରିଆଡୁ ବିଜନେସ ଆଉ।
ଚାରିଆଡ଼ୁ ବିଜନେସ କଣ ଇଏ ସିଲେଇରେ କେତେ ହଉଚି।
ଅହ୍ ଆହଖାଇବା ସଇଲାଣିି ନା ହେଇସାରିଲାଣି ନା ହେଇସାରନେଇ।
କଂ କହିଲ।
ଲି ଖାଇବା ପୁରା ବନେଇ ସାରିଲେଣୀ ନା ବନେଇସାର୍ ନା।
ନା ମସଲା କଷା ହଉଚି।
ଓହଁ ଆଶ୍ ତ ହେଇଗଣି ଗାଧେଇକି ଆସିଲେଣି ଖାଇବେ ଚିଡିବେନି।
ସମସ୍ତେ ଗାଧେଇ ପାଧେଇ ବସିଚନ୍ତି ଖାଲି ରୋଷେଇ ଖାଲି ହବ ତ ସରିବ ତ ଖାଲି ଖାଇବେ ଗରମ ଗରମ ଆଉ।
ହଁ ହଁ।
ହୁଁ। ଝିଅ ଏଇ ଆମ ଅପା ଦେଲେ କାକୁଡି ଦେଲେ ଆମ ସେ କାକୁଡି ଆମ ଘର ପାଖରେ ଅପା ମୋ ବଡ ଯା ହଁ ହଁ।
ହଁ।
ସେ କାକୁଡିକି ମୋ ଦେ ମତେ ଦେଲା ଏଇଖୁଣି ମୁଁ ତାକୁ କାଟିକି ଦୋଉଥିଲି। ଆ ସେ ସେୟାକୁ ଲଙ୍କା ଆଉ ଲୁଣ ଏମତି ପସେଇକି ତାକୁ ଗୋଳେଇକି ନା ଯୋଉ ହୁ ମଡେଇକି ଖାଉଛି। ଛୋଟ ଛୁଆ ଯିଏ ଯାଏ ଆଉ ଦାହା କଥରୁ ଦେଖିବ ସେ ତାର ଗୋଟେ ଇଚ୍ଛା।
ହଁ ଛୋଟ ଛୁଆ ସେ ବୁଲାରିଆ ଛୁଆ ବୁଲିକି ଖାଇବେ।
ସେ ମୋର ଗୋଟେ ନାତି ସେ ଖାଉଥିଲା ସେ କାକୁଡି ସେ ତାକୁ ଦେଖିକି ଆସିକି ଆଣ୍ଟି ମୁଁ ଖା ଖାଇମି ଆଣ୍ଟି ମୁଖାମିହଉଛି।
ହଁ ହଁ ସେ ନାତିକି ନା ନାତି କେତେ ଛୋଟ ଛୁଆ ଟେ ନା ବଡ ଟେ?
ଏ ନାତି ତାର ଖାଇ ଦେଇକି ଛୁଆ ଟା ଆଗକୁ ନର ହଁ ତଦ ଦେଲେନି ତ ସେଥିଲାଗି ସେ ତାର କାନ୍ଦିଲା ଛାଡି ଆଉ।
ହଁ ହଁ।
ନାତିକି ଆସିକି ହେଲାଣି ଅଠେଇଶ ବର୍ଷ।
ଓହୋ ନାତି ଆ ବୁଢା ନାତି ଆଉ।
ହଁ।
ହଁ ହଁ ଆଉ ଶାଶୁ କଣ କରୁ
ଶାଶୁମା ଆମର ଖଟ ଗୋଟେ ପଡ଼ିଛି ଶୋଇଛନ୍ତି। ବାପା ବି ଘର ଭିତରେ ଶୋଇଛନ୍ତି।
ତମ ବଡ?
ସିଏ ତାଙ୍କର କୋଉଠି ଅଛନ୍ତି ଆଉ।
ହଁ ହଁ ସିଏ ତମ ତ ରୋଷରେ ହେଲ୍ପ କରିନାହାନ୍ତି କି?
ହଁ ସେ ଓ ଅଧା ରୋଷେଇ କରିଦେଲେ ମୁଁ ଅଧା ରୋଷେଇ କରିଦଉଛି ଆଉ।
ଓହୋ ସେ ଭାତ ଡାଲି କଲେ ତମେ ଆଉ କଣ ଭଜା ଭଜି କରିଦଉଛ ଆଉ।
ନା ଡାଲି ହେଇନି ଭାତ ଖାଲି ର ରୋଷେଇ ହେଲା। ମୁଁ ମୋର ଏଇ ତରକାରୀ କି କରିଦେମି ଆଉ।
ନୋ ହୋ।
ସେ ଆଇଁଷ ଫାଇଁଷ ହେଲେ ମୁଁ ଟିକେ କରେ ତ ଆଇଁଷ ଛତୁର ସବୁ ହେଲେ ମୁଁ ଟିକେ କରେ।
ଓହୋ। ଓ କେ ହଁ।
ହଁ ଭଲ ଖରାପ ଲାଗି ରହିଛି ଆଉ।
ତମ ଘର ଫରକୁ ପୁଣି ଗଲେଣି ନା ଯାଇନା?
ଯାଇଥିଲି ମୁଁ ରଜରେ ନା ତା ପୂର୍ବରୁ ଯାଇଥିଲି ମୋ ମା ମରି ଯାଇଥିଲା।
ଓ ହଁ ମା ର ମାନେ ମାନେ ନିଜ ମା ନା ବୁଢୀ ମା? ଓହୋ।
ତାପରେ ଯାଇଥିଲି ଆମ ପୁଅ ବାହାଘର ହଉଥିଲା। ସେଥିରେ ବି ଯାଇଥିଲି ରହିକି ଆସିଲି। ଆଠ ଦଶ ଦିନ ଖଣ୍ଡେ ରହିକି ଆସିଥିଲି। ତାପରେ ତ ପୁଅ ବାହାଘର ପରେ ମା ମରିଗଲା। ମା ପରେ ତ ଫେର ଯାଇଥିଲି ମଝିରେ ଥରେ ଯାଇଥିଲି ବୁଲିବା ପାଇଁ। ତାପରେ ଏବେ ଯାଇଥିଲି ମୋ ବୋଉର କିଛି କିଣା କିିଣି କରିବା ପାରି ଥିଲା। ଆ ମତେ ଫୋନ କରିକି କହିଲେ ଆସେ ଟିକେ ଆସିଲେ ତୋ ମୋର ଟିକେ କିଣିବା ପାଇଁ ଯିବା ଆଉ ଯାଇଥିଲି କିଣା କିଣି କରିଦେଇକି ଆସିଲି ଆଉ।
ହଁ ହଁ।
ଯାଉଛି ଆଉ ରହିନି ଏଥରକ ପଳେଇ ଆସିଛି ଆଉ।
ଓହୋ ହଁ ସଂସାର ଗଢିଲାଣି ଏଣେ ଶାଶୁ ଶଶୁର ମୁଁ କଲି ସଂସାର ଗଢିଲଣି ଏଆଡେ ଶାଶୁ ଶଶୁର ଆ ସେଆଡ ଆଉ ଯାଇକି ରହିହବ ନା ଏଇ ଯାହା
ଏ ଛୁଆ ଟା ପାଠ ପଢିଲା ନା ଛୁଆଟା ଯଦି ନ ପାଠ ପଢିଥାନ୍ତା ହଁ ମୁଁ ଯାଇକି ରହି ହଉଥିଲା। ଆଉ ଛୁଆଟା ଯେହେତୁ ପା ପାଠପଢିଲାଣି ଆଉ ଯାଇଁକି କୋଉଠି ରହଉନି ଆଉ।
ହୁଁ।
ହଁ।
ହଁ।
ଆଉ
ଆଉ ଆଉ କଣ ସବୁ ଖବର ସବୁ?
ଆଉ କଣ ଖାଇଥିଲେ?
ମୁଁ ସକାଳୁ ବାରଟା ବେଳେ ଦାନ୍ତ ଘସି ଭାତ ଖାଇତିନି।
ହଁ।
ଉୁଁ ହୁଁ କାକୁଡ଼ି ତୋଳା ହଉଥିଲା ଯାଇଥିଲି। ଆଣିକି ଯିବି ଟିକେ ଛକ ଆଡ଼େ ଯାଇଥିଲି ଛକ ଆଡ଼େ ଟିକେ ବସିକି ତାସ୍ ଫାସ୍ ଖେଳିକି ଆସିକି ଏବେ ଟିକେ ହେଇ ତ ସିକି ଖାଇଦେଲି ଦିଇଟା ଖାଇକି ନଈକି ଗଲି ଗାଧେଇ ଆଉ ଏଇ ଗାଧେଇ ଗୁଧା ହେଇକି ଆସିକି ଏଇଠି ବସିଛି କରିବି କଣ? ଡ୍ୟୁଟି ଯିବି ପୁଣି ରା ତିକି ମୋର ଏବେ ନାଇଟ ଡ୍ୟୁଟି ଚାଲ ଚି ଅ ହଁ ନା ନା କାଲି ଯାଇନଥିଲି ସନ୍ଧ୍ୟାବେଳେ ଟିକେ ପ୍ରୋବ୍ଲେମ ହେଲା ତ ସେଥିପାଇଁ ଯାଇ ପାଇଲିନି।
ହଁ।
ହଁ।
ଆଜି ଯିବେ?
ହଁ ଆଜି ଯିବେ।
ନାଇଟ ଡ୍ୟୁଟି ମାନେ ସେଠି ଡ୍ୟୁଟି କଣ କେମିତି କର?
ନାଇଟ୍ ଡ୍ୟୁଟି ମାନେ ଆମର ଡ୍ୟୁଟି ମାନେ ଯୋଉ ଇଏ କରି ଆସିବ ମାନେ କେମତି କଣ କହିଲ ଆମର ଟ୍ରେନ୍ ଲାଇନ୍ ଭିତରେ ମାଲ୍ ଆସିବ କଏଲ୍ ଗୁରା ଲୋଡିଙ୍ଗ ହବ ସେତିିକା ବେଳେ କାମ ନହଲେ କି ଚେନ୍ ଫେନ୍ କୋଉଠି ନଲାଗେ ହେଲେ କିଛି କାମ ନାହିଁ ଖାଲି ବସା ବସି କାମ।
ହଁ।
ହଁ।
ଆଉ ଆଜି ଟିକେ ଗରମଟା ହାଲକା ହଉଛି।
ହଁ ଏଇନା ତ ପା ପାଗ ଯୋଉ ଖରା ହଉଥିଲା ପାଗ ଟିକେ ଚେଞ୍ଜ ହେଲାଣି।
ଥଣ୍ଡା ଗରମ ଟିକେ ହାଲକା ଲାଗୁଛି। ମେଘ ଟିକେ ମେ ଘ ହେଲେ ଗୋଟେ ଦିନ ଯାହା ଟିକେ ଥଣ୍ଡା ଲାଗୁଛି ତାପରେ ଫେର ଗରମ ଆଉ।
ହଁ।
ଆଉ ଗାଁ ଗହଳିରେ ରହିବୁ ମାନେ ଖାଲି ଏଣେ ତେଣେ ଖାଲି ପାଟି, ମୁଣ୍ଡ, ଝଗଡ଼ା
ହଁ ଗାଁ ସାହି ଭାଇରେ ରହିଲେ ତ ସେଇଆ ଆଉ ସମସ୍ତିଙ୍କୁ ଅନେଇକି ବନ ଞ୍ଚି ବାକୁ ପଡ଼ିବ କେତେବେଳେ ନିଜ ଫ୍ୟାମିଲି ସହିତ ଝଗଡ଼ା କି କେତେବେଳେ ବାହାର ଛୁଆଙ୍କ ସହିତ ଝଗଡ଼ା ଏମିତି ଝଗଡ଼ା ଝାଣ୍ଟି ରହିବ। ନିଜେ ନିଜକୁ ଷ୍ଟ୍ରଙ୍ଗ କରିବା ଶିଖ କିଏ କଣ କହିଲା କାହା କ ଥା ରେ କିଛି ନାହିଁ ନିଜେ ନିଜର ଫ୍ୟାମିଲି ହେଲାଣି ହେଲା ନିଜର ଫ୍ୟାମିଲି ହେଲା ନିଜ ଫ୍ୟାମିଲିକୁ ଅନେଇକି ବଞ୍ଚ କିଏ କଣ କହିଲା କଣ ନାଇଁ? ସିଏ ତାର ପଦେ କହିଦେଇ ପଳେଇବ ସେ ଯୋଉ କଥା କହିଥିବା କଥାଟାକୁ ତମ ମୁଣ୍ଡରେ ଏମିତି ପଶିବ ଯେ ତମେ ଶହେ ପଦ କହିବ। ଆଉ ସେ ପଦ କଥା କହି ପଦେ କହିଥିବା କଥାଟା ମାନେ ଧରାଯିବନି। ତମେ ସେଇଟାକୁ ଯଦି ସତ ବୋଲି ପ୍ରମାଣ କରିବାକୁ ଚାହିଁବ ତମେ ଦଶ। ପଦ କହିବ ସେଟା ଖରାପ ହେଲା ସେ ମୁଁହ ପକଉଛି କିନ୍ତୁ ସେଟା ଦେଖିବନି କି। ଫାଷ୍ଟ ଦେଖିବନି ସେ କଣ ପାଇଁ କହିକି ଗଲା। ଲୋଗ ସେଇଆ। ସେଥିପାଇଁ ସାଇଲେଣ୍ଟ ରୁହ ଯିଏ ଯାହା କହୁଛି କହୁ ଯିଏ କଁ କହିଦେଲା ଆମେ ସେଇଆ।
ନା ଅନେସିଲି ବେଶୀ ସହିବାଟା ଭଲ ନୁହଁ ବା।
ହଁ ଯଦି କିଏ କହିଦେଲା ଖରାପ ତ କହିଦେଲା। ଯଦି ତା ନଜରରେ ମଧ୍ୟ ମୋତେ ଦେଖ ମୁଁ ଏଇ।
ଖରାପେ ଯଦି ଖରାପେ ଯଦି କିଏ। କହିଥିଲା ସେଇଠି ଚୁପ ରହିଗଲେ ସିଏ ମାନେ ଲୋକ ଭାବିଦେବେ ଇଏ ହଁ ଆର କିଛି ଥିଲା ବୋଲି ଇଏ ସାଇଲେଣ୍ଟ ରହିଲା।
ହଁ ଆମେ ସେଇଟା ଭାବନ୍ତି ଆମେ ସେଇଟା ଭାବନ୍ତି କି ମୋତେ ଜଣେ କହିଲା ମୁଁ ଯଦି ସାଇଲେଣ୍ଟ ରହିଯିବି। ତାହେଲେ, ମତେ ଲୋକ କହିବେ, ସେଇଟା ଖରାପ। କିନ୍ତୁ, ସାଇଲେଣ୍ଟ ରହିବା ଠାରୁ ଆମେ କହିବା, ପଦେ କଥା କହିବା। ହେଲା, ତାମାନେ ନୁହଁ କି, ଆମେ ସେଇଠି ଯଦି ଏଇ ଚୁପ୍, ସେଟା କଥା ନୁହେଁ କି, ଆମେ ଚୁପ୍ ରହିଗଲେ, ଆମକୁ କିଏ। ଖରାପ ଭାବିବ। ଚୁପ୍ ରହିବାର ମାନେ, ସେଇଟା ହେଲା ବୁଦ୍ଧିମତାର କାମ ଯଦି ଆମେ ଚୁପ୍ ରହିଜିବା, ତା ସହିତ ଆମେ ବଢିବାନି। ବୁଝିପାଇଲ ବଢ଼ିବାନି। ତ, ଆମେ ଖରାପ ଲୋକଙ୍କ ସହିତ ବଢିଲେ, ଆମ ନିଜ ମୁଣ୍ଡ୍ ମୁଡ଼ ଟା ଖରାପ ହବ। ଦିନଟା ବେକାର ରେ ଯିବ। ମାନେ, ସବୁ କିଛି ଖରାପ ହେଇଯିବ।
ହୁଁ, ହୁଁ ସେଇଟା ତ ହଉଛି ଆଉ।
ତ, ହଁ। ତ, ଆମେ ଆମେ ନିଜ କାମ କରିବା। ଯିଏ କହି ଦେଲା, କହି ଦେଲା। ଏଇ ଖୁଣା ତମେ କାହା ଦେଖ, ତମେ ମ୍ୟାରେଜ କରି ସାଇଲଣି।
ହୁଁ।
ତମେ ଏଇ ଖୁଣା ମ୍ୟାରେଜ କରିସାରି ଲଣି। ତମେ ଏଇ ଖୁଣା କା ଆଗରେ ଭଲ ଖରାପ ହବା ଠେଇଁ କିଛି ମତ ହେଲା, ତମେ ଏଇ ଖୁଣା ନିଜ ହଜବେଣ୍ଡ୍ ଆଗରେ। ଠିକ୍ ରହିବା ଦରକାର କି, ତମକୁ ତମ ଶାଶୁ ଖରାପ ଭାବୁ। କି, ତମ ତମ ଯା ତମକୁ, କିଛି ଫରକ ପଡିବନି କାହିଁକି ନା, ତମେ ଯଦି। ହଜବେଣ୍ଡ୍ ଆଗରେ ଠିକ ଥିବ, ତମକୁ ଦୁନିଆ ଲୋକ ଖରାପ କଲେ ବି, ତମର। କିଛି ଫରକ ପଡିବନି‌ କାହିଁ ନା, ତମ ସେଇ ଲୋକ ହାତ ଧରିକି ବାହା ହେଇଛ ନା। କାହିଁ ନା, ତମକୁ କେହି ରଖିବେନି।
ବୁଝି ପାଇଲେ ନା‌ ସ ସେଇ ଲୋକ ଆଗରେ ତମେ ଭ ଠିକ ହୁଅ ଆଉ ଲୋକ କଣ କହିବେ, କଣ ନାହିଁ, କଣ। ସେଗୁରା ଦୂର କଥା କାଇଁ‌ ନା ଲୋକ ଙ୍କର କାମ ହେଲା କହିବେ ଲୋକଙ୍କର କଥାହେଲା। କାମ ହେଲା, ସେ ଆଙ୍ଗୁଠି ଉଠେଇବେ। ବିନା ଆଙ୍ଗୁଠି ରେ, ବିନା ଇଏରେ, ସେ କେବେ ଶାନ୍ତିରେ ରହି ପାରିବେନି ଯୋଉଠି ବି ଦେଖ। ଯାହା ଘରେ ବି ଦେଖ।
ନିଜେ କଣ କରୁଛ, ନିଜକୁ ନିଜକୁ ପଚାର, କି ମୁଁ ଏଇଟା ଠିକ କଲି, ନା ଭୁଲ କଲି। ଏଇଟା କରିବା ଦ୍ଵାରା ମୋର କ୍ଷତି ହେଲା, ନା ଭୁଲ ହେଲା କି, ଏଇଗିରା କରିବା ଦ୍ଵାରା ମୁଁ। କିଛି ଠିକ କଲି, ନା ଭୁଲ କଲି ଯଦି ତମ ଫ୍ୟାମିଲି ଉପରେ କି, ତମ ପରିବାର ଉପରେ କି। ମାନେ, ତମ ସାହି ପଡିଶା, ଭିତରେ ତମେ ଏଇଟା ଭୁଲ କଲ। ନିଜକୁ ନିଜେ ଭାବିଲେ, ଯାଇଁ ଠିକ ଟା ବାଟ ପାଇବ‌ ମୁଁ ଏଇ କାମଟା କଲି। ଯଦି ମୁଁ! ଗୋଟେ ସାମାନ୍ୟ ରୋଷେଇ କଥା, ଯଦି ମୁଁ ରୋଷେଇ ଟା ଭଲ କଲି, ତ ସମସ୍ତେ ଖାଇବେ। ଯଦି ମୁଁ ଖରାପ କହିଲି, ଯଦି ମୁଁ। ଖରାପ କରିଛି, ତାହେଲେ ଆମକୁ ଖରାପ ଶୁଣିବାକୁ ହିଁ ବାଧ୍ୟ କାହିଁକିନା, ମୁଁ ଖରାପ କରିଛି। ସେ ଆସି କହିବେ, ହେ ଏଇଟା ଭଲ ହେଇନି। କିଏ କରିଛି ସେ ଆସି କହିବେ, ହେ ଏଇଟା ଭଲ ହେଇନି‌ ମୁଁ ଖାଇବିନି। କିଏ ଆସିବ ଫୋପାଡି ଦବ। ନିଜ ହଜବେଣ୍ଡ୍ ବି ମାନେ ଯିଏ ତମକୁ ବି ସପୋର୍ଟ କରୁଥିବ ସେ ବି ଫୋପାଡି ଦବ। ହେ ଖାଇବାଟା ଭଲ ହେଇନି ମୁଁ ଖାଇବିନି ସିଏ ବି ଚିଡ଼ିବ। କ ସେଇଥିପାଇଁ ଯଦି ଆମେ ଥରେ ଖରାପ ହେଲା ସେଇଟାକୁ ଆମେ ଭଲ ବୋଲି ଭାବିବା। ଭଲ କରିବାକୁ ଚେଷ୍ଟା କରିବା। ତାପରେ ଯାଇଁକି ସମସ୍ତଙ୍କ ମନରେ ଆମେ ହସ ଦେଇପାରିବା। ଆ ଯଦି ଆମେ ସେଇ ଖରାପ ଟାକୁ ବାରମ୍ବାର କରିବା ହଁ ଯିଏ ଖାଇଲେ ଖାଉ ନହେଲେ ନାଇଁ। ମୁଁ ମୋର କରିଦେବି। ସେମିତି ଯଦି ବାରମ୍ବାର କରୁଥୁବ
କା କଲେ କଣ ହବ? ତେଲ ମସଲା ଖର୍ଚ୍ଚ ହବ ସେଇ କଷ୍ଟ ହବ। ଯଦି ଜଣେ ଟିକେ ଭଲ କଲେ ତ ମୋର ଭଲ କଥା।
ବାସ୍, ସବୁ ତ ସେଇ କଥା ତ ସେଇଠି। ସ କଥା ତ ସେଇଠି। ସମ ସବୁ ସବୁ ତ ସେଇଆ। ଖର୍ଚ୍ଚ ସେମ୍ ହବ କିନ୍ତୁ ଆମେ ମନ ନ ଦେଇକି ଖରାପ କରିବା।
ହଁ।
ସମ୍ପର୍କ ସେଇଆ ସମସ୍ତେ ଭଲ। ସମସ୍ତେ ଭଲସେ କଥାବାର୍ତ୍ତା କରିବେ। ଯଦି ଆମେ ନିଜକୁ ଯଦି ଆମେ କଣ୍ଟ୍ରୋଲରେ ରଖିଦବା ତାହେଲେ ଆମକୁ ସମ